କିନ୍ତୁ ଶୁଭୁନି।
ହ୍ୟାଲୋ ଶୁଭୁଛି ହଁ। ହେଲା ପା ଏବେ।
ଏଇଠି ବସିଲେ ପୁରା କନେକ୍ଟ ହେଇଯାଉଛି ହଁ ପା ମୁଁ କହିଲି ଏଇଠି ବାରିଆଡେ ବସି ହେଲେ ଭଲ କନେକ୍ଟ ହେଇଯାଉଛି।
ଓହୋ। ଟିକେ ରହ। ଶୁଭୁଛି ହଁ ଶୁଭିଲା।
ହଁ କିଏ?
ହ୍ୟାଲୋ।
ଗୁରୁ ହଁ ଅଛି ଯାଉଛି।
ସିଏ ନିଜେ ଜାଣିନି ସିଏ କିଏ ପଚାରୁଛି ମୋ ମମି ଜାଣିଗଲା ମୀଠୁର ବୋଲି କଲ୍।
ହଁ। ହ୍ୟାଲୋ।
ହଁ।
କଁ ହେଲା କ
ମୋ ଭାଇର ଫୋନ୍ ଆସିଲା ହେଲା, କିଏ ଜାଣିନି କିଏ କଲ୍ କରିଛି, ହେଲା ମୋ ମମି ତା ନାଁ ଶୁଣି ଶୁଣି ଜାଣିଗଲା କି ସେଇ ବୋଲି।
ଓହୋ।
ତା ସାଙ୍ଗ ସିଏ ହବ ସିଏ ସିଏ ଫୋନ୍ ଉଠେଇ କହୁଚି କିଏ?
ମମି ତୋର ସବୁ ସାଙ୍ଗକୁ ଚିହ୍ନିଚନ୍ତି?
ହଁ।
ତୋର ସବୁ ସାଙ୍ଗ ଙ୍କୁ ଚିହ୍ନିଛନ୍ତି କଣ।
ହଁ ମୁଁ ନା ଜାଣିଛି ସମସ୍ତେ କିନ୍ତୁ ସେ କନଫ୍ୟୁଜ୍ ହୁଏ କି କିଏ କେଉଠି କାର ସାଙ୍ଗ।
ମତେ ଭଲସେ ଚିହ୍ନିଯାଇଛନ୍ତି।
ହଁ ଏଇଠି ଶ ଶୀତଲ ସୁରୁ ପା ତତେରେ ସୁଭଦ୍ରା ଶ୍ଵେତା ୟାଙ୍କୁ ସବୁ ଭଲସେ ଚିହ୍ନିଛି, ଶିଶୁମନ୍ଦିର ଟାଇମ୍ ରେ ଯେତିକି ଛୁଆ।
ଆ ମତେ ସମସ୍ତଙ୍କ ମତେ ଆମ ମତେ ସମସ୍ତଙ୍କର ଜାଣିବାର କାରଣ ମୋ ନାଟା ୟୁନିକ୍।
ହୁଁ।
ହୁଁ।
କେହି ଇପ୍ସତା କେ କାହା ଘରେ ଇପ୍ସିତା ଜାଣିନଥିବେ।
ହଁ ମୋତେ ଇପ୍ସିତା ଡାକିବାରେ ତମର ଅସୁବିଧା କଣ ହୁଏ?
ଇପ୍ସିତା ଛୁଆ ବେଳୁ ସେଟା ଆମର ହେଇଯାଇଛି। ଆମ ପାଟିରେ ଛୁଆବେେଳେ ଇପ୍ସିିତା ପସେନା ଆମେ ଇସ୍ପିତା କହୁ।
ତତେ ତ ମୁଁ କେବେ ବିଛୁଆତି ଡାକିନି।
କାହିଁକି ନା ମୋ ନାଁ ସି ଲ ସାଧା ସିଧା ନା ତୁଳସୀ କହି ହେଇଯିବ ଫଟକିନା ତୋର ଏଡେ ବଡ଼ ନା କହିହବନି।
ତୁଳସୀ ଦାସ ସମସ୍ତେ ଲେଖକ ଭାବୁଥିବେ ତତେ। ତୁଳସୀ ଦାସ ତ ସେ ପୁ ସେ ପୁଅ ପିଲା ଥିଲେ ତୁ କାଇଁ ଝିଅ ପିଲା।
ଁ । କେତେ ପିଲା ବାହାରୁଛନ୍ତି।
ତୋ ନା ତୁଳସୀ ଦବା ତୋ ନା ତୁଳସୀ ଦବାର କାରଣ?
ସିରିଏଲ ତୁଳସୀ ସିରିଏଲ ଦେଉଥିଲା, ହଁ। ମା ଦେଖୁଥିଲା ତୁଳସୀ ସିରୀଏଲ, ସେଉଠୁ ସେଉଠୁ ମୋ ନା ହେଇଛି ତୁଳସୀ। ମୋର ଏ
କାଇଁ
ଆମ ସେତେବେଳେ ସେ ବୁଢ଼ା ଥିଲା।
ତମର ତ ଖାଲି ସମତେ ମରୁଛନ୍ତି ବଞ୍ଚିଛନ୍ତି ଆଉ।
ମୋର ସେଇ ଟାଇମ୍ ସେ ଗୋଟେ ଜେଜେଙ୍କ ଗୋଟେ ଭାଇ ଶଳା ବୁଢ଼ା ଠିକ୍ ଟାଇମ୍ ବେଳକୁ ଦୌଡ଼ି ଦେଇ ମଲା।
ମୁଁ ଜନ୍ମ ହେଇଛି ମଲା କୋଉ ଖୁସିରେ ମରିଥିଲା କହିଲ ଗୋଟେ ବାଜ୍ୟ ଲୋକ ଟା ନୁହେଁ ମୋ ଏକୋଇଶିଆ ହେଲା ପରେ ମରିଥାନ୍ତା ନା। ମୁଁ ଜନ୍ମ ହଉ ହଉ
ମଲା ହୁଁ। ମୋର ବାଳ କିଛି ହେଇନି ମୁଁ କଥାନ୍ତି ତ ମୋର ବର୍ସିକିଆ ହେଲା ସିଧା। ମୋ ପାଟି ରେ। ଫାଷ୍ଟ ବାଡେ କୁ ମୁଁ ସବୁବେଳେ ବର୍ଶିକିୟା
ଏରା ତୋ ଯୋଉ ଜନ୍ମଦିନରେ ତୁ ତ ଡାକିନୁ ଆମକୁ।
ମୁଁ କେମିତି ଡାକିବି, ମୋ ଜନ୍ମଦିନରେ ମୋ ଘର ଲୋକ ଡାକଥିବେ। ସେ ଗୋଟେ ଭି ମୋର ପ୍ରଥମ ଗ୍ରାଣ୍ଡ ବାଡେ ପାର୍ଟି ହେଇଥିଲା, ଆଉ ତାପରେ ମୋର ହେଇନି।
ଗ୍ରାଣ୍ଡ ହେଇଥିଲା ମାନେ? କିନ୍ତୁ ସେଗରା ତୁ ସେଗରା କିଛି ତୁ ପାଇନଥିବୁ, ସବୁ ଘର ଲୋକ ରଖିଦେଇଥିବେ।
ହଁ ନାଇଁ ପାଇଥିଲି, ବହୁତ ଛୁଆ ବେଳେ ଲଗାଏ ନା ଟିକେ ଟିକେ କିଛି କିଛି।
ମୁଁ ଛୁଆ ବେଳେ ଲଗଉଥିଲି ହଜେଇ ଦେଇଛି ସବୁ। ମୁଁ ଦି ଦିଟା ଲକେଟ୍ ହଯେଇଛି। ମୁଁ ତ ବାହାଘରେ ଗୋଟେ ହୀରାଟେ ଦେବି ଆଉ।
ହଁ ଯା ହଉ।
ଛୋଟିଆ ଟେ ଦେବୀ।
ଦେଖିଲା ସେ ଛୋଟ ହଉ ବଡ଼ ହଉ ଯାହା ହଉ।
ମୁଁ କାଇଁ ତତେ ଦେବି ଯେ? ନା ମୋର ଡର ହଉଚି ମୋର ଡର ହଉଛି, ତୋ ସ୍ଵାମୀ ଜୀବନ କଣ ହବ।
କାହିଁକି କଥା ଦେଖିଲ।
ତୁ ଯୋଉ ଉତ୍ତୁପାତିଆ ଛୁଆ।
ନାଇଁ ମୁଁ ଭଲ ପିଲାଟା।
ନାଇଁ ଜମା ଭଲନୁହ, ଏସି ଶୀତ ଶିତ୍ ଶୀତଲ ଗଲେ କଣ କରିବ ଶୀତଲ ତ କୋଢିଆଟା।
ହଁ ସିଏ ମରିବ ସିଏବା, ତା ଶାଶୁ ବା କରିବ ସେ କହିଲା।
ହଁ ଶାଶୁ ସେମିତି କରୁଥିବ।
ସେ କ ଗୋଟାଏ ପୁଅ ଦେଖିଛି ଯାହାର ଭଉଣୀ ନାହିଁ କେହି ନାହାନ୍ତି ସେ ତାର କରିବନି।
ହଁ ଅ।
ଆରାମ କ ଗୋଡରେ ଗୋଡ ପକେଇ ର ବସିିବ। ତ ଶାଶୁ କହିବ ତୁ କାମ ନ କଲେ ଗୋଡରେ ଗୋଡ ନା ଆଉ କଣ କଣ ପକେଇବୁ ତୁ।
ଆଜା ଏକା ଦେଖେ, ଯିଏ ଯେତେ ବଡ଼ ଚାକିରି ଆଉ ଯାଉ ନିଜ ପାଇଁ ତ କରିବ ନା, ନିଜ ପାଇଁ କିଏ କରିଦବ? ହୁଁ
କାମ ତ ଏଇଠୁ ତ ମାମୁ ଘରୁ ଗଲେ ବି ତ ନିଜ ଡ୍ରେସ ନିଜେ ଧୋଇବୁ। ମୁଁ ତ ସେଇୟା କରୁଛି, ମୋ ଘରେ ଥିଲାବେଳେ ମୁଁ ଚଡିବି ଧୋଇବିନି। ମାମୁ ଘରକୁ ଗଲେ ଚଡିଠୁ ଆରମ୍ଭ କରି ଡ୍ରେସ ସବୁ।
ଆଗ ତମ ମାମୁ ଘରେ ତୋର କିଏ କରିବ କାମ ଯାଉନଥିଲା।
ସେଇଆ।
କଣ ପାଇଁ କିଏ କରିବ ଯେ, ମୁଁ ତ ଘରେ ମୋର ଧୁଏ। ମୁଁ ମୁଁ ମାମା କୁ କହୁଥିଲି ହେଲା ଆଜି ସକ କହୁଥିଲି ମୋର ଯୋଉ ଗୋଡା ହାତ ବିନ୍ଧା ହେଲାଣି ମତେ ଦରକାର ପଡ଼ିଲାଣି ଗୋଟେ ବୋହୁଟେ। ମୁଁ ଆଉ କଣ ବୋହୁ ହେବି। ଆଉ ତୁ ତ ମତେ ଶାଶୁ ଶାଶୁର ଅତ୍ୟାଚାର ଦେଇ ସାରିଲୁଣି। କହୁଛୁ ହଁ, କହୁଛି କଣ ଅତ୍ୟାଚାର ମୁଁ ତ୍ କହିଲି ସବୁ ଛୁଆ ବା କହୁଛନ୍ତି, ତାଙ୍କ ମା ମାନେ ତାଙ୍କୁ ଅତ୍ୟାଚାର କରୁଛନ୍ତି ଶାଶୁ ଭଳିଆ। ହ ହଁ।
ବେଶୀ ମୁଁ ଟର୍ଚର ହେଇଛି, ମତେ ଭାଗବତ ପଚାରିଲା। ମୋ ଜୀବନରେ ମୁଁ ମହାଭାରତ ଦେଖିନି।
ତତେ କଣ କୋଶ୍ଚିିନ କରିଥିଲେ?
ମତେ ମହାଭାରତର ଗୋଟେ କଣ କୋଶ୍ଚିନ କଲା ହେଲା। ମତେ କହିଲା ତୁ ଦେ ତୁ ଧାର୍ମିକ କିଛି ଦେଖୁ ନା କାଟୁନ ଦେଖୁଚ ଏବେ ଯାଏଁ? ମୁଁ କହିଲେ ମୁଁ କାର୍ଟୁନ ବି ଦେଖ ଧାର୍ମିକ ବି ଦେଖିଛି ରାମାୟଣ କୃଷ୍ଣ ସ୍ଟୋରି ସବୁ ଜାଣିଛି, କୃଷ୍ଣଙ୍କ ଷ୍ଟୋରି ଜଣିଛି ମାନେ ସେ କଣ ଭାବିଲା କେଜାଣି ମତେ ମହାଭାରତର ଗୋଟେ କଣ କୋତ୍ସିଁ ପଚାରିଲା। ମୁଁ ଅନେଇଛି ମୁଁ କହିଲି ଇଏ କୋଉଥିରୁ ଏଇ ତ ନଥିଲା କିଛି। ନା ତୁ ମହାଭାରତ ଦେଖିନୁ ମୁଁ କହିଲି ନା ମୁଁ ମହାଭାରତ ଦେଖିନି।
ଆ
ମୋର ମନେ ନାହିଁ କଣ ତ ଗୋଟେ ପଚାରିଲା। ତାପରେ କହିଲା ତୁ ଭାଗବତ ବହି ପଢିଛୁ ମୁଁ କହିଲି ଭାଗବତ ବହି ସିଏ କେନ୍ତିଆ। ମୁଁ କହିଲି ଆମ ଘରେ ଥୁଆଇଛି ମୁ ପଢିନି ତ ତୋ ମାମା ପଢେ? ମୁଁ କହିଲି ହଁ ଆମ ଘରେ ସମସ୍ତେ ପଢନ୍ତି ଏକା ମତେ ଛାଡିକି।
ଯେ ଭୟଙ୍କର କୋଶ୍ଚିନ୍ କରିବ ତୁ ଆଁ ହଁ
ତାଙ୍କ ତାଙ୍କ ଘରକୁ ଯାଇଥିବ ଦେଖେ ମୋ ମାମା ବହିଛି କିଏ ବହିଛି ଏତେ କଣ ମା ନାଇ ମୋ ସାଙ୍ଗର ପର୍ଶିନାଲ କଥା କହିବା ଦରକାର କି ସିଏ ଭାଇ ଏଡ଼େ ଏଡେ ପଟିରେ ଗବୁତକ ମୋ ମା ଏଇଠି ବସଥିବ ସବୁ ଜାଣିପାରେ। ଆଉ ସିତୁ କେତେ ନମ୍ବର ଗଲୁଆ ତୁ କେତେ ନମ୍ବର ଗଲୁଆ ଜାଣିବୁ ନା।
ଆମ ଆମ କଥା ଯାଇ ଗପି ଦବ ଆଉ କିଛି କହିପାରିବନି ମୁଁ ହିସାବରେ ଭା ଭାଇ ତୁ ତୋ ମା କୁ ତୋ ବିଷୟରେ କଉନୁ ନାହିଁ।
ମୁଁ ଆମ ଚା ଚାହିଁଥିଲେ କହିପାରୁିନଥାନ୍ତି। ଶୁଣୁ ଶୁଣୁ ମୋ ମାମା ସେଦିନ ପଚାରିଲା ମୋ ସାଙ୍ଗ କଥା ମୁଁ କଣ ଚାହିଁଥିଲି କହିପାରି ନଥାନ୍ତି କାହିଁ କହିବି।
ହଁ ହଁ। କହିବ କାହିଁକି ଗୋଟେ ଖରାପ ହବ କାହିଁକି ସିଏ ଓଲଟା ଭାବିବେ।
ଆଁ ଆଁ? ତୋ ମମି ପଚାରିଲେ କହିବୁ ର ତୋ ମମି ପଚାରିଲେ କହିବୁ ରଣା ଭଲ।
ହଁ ହଁ। ମୁଁ କହେ
କହିବୁ ରଣା ସବୁଠୁ ସମସ୍ତଙ୍କ ଭିତରେ ରଣା ଭଲ ପିଲାଟା କହିଦବୁ ଆଉ। ମୋର ଟିକେ ମିଛ ପ୍ରଶଂସା କରିଦବୁ।
ମିଛ କଣ ତୁ ମିଚ୍ଛ ମୁଣ୍ଡ ପୁରା ନା।
ହଁ। କହୁନୁ ତୁ ମେତେ ସିଙ୍ଗିଲ ଥାନ୍ତୁ କି ମୀଙ୍ଗିଲ ଥାନ୍ତୁ ତୋର ତ ଗୋଟେ ପୁଅ ତୁ କଣ ତାଙ୍କୁ ବାହାଘର କରିବୁ ନା କଣ। ତୁ କହଏ ଗୋଟାଏ ତ ପୁଅ ନା ନା ତ ବା ତୁ କହିବୁ ମୁଁ ତ ଏକରେ ବଡ ତୋ ପୁଅ ସାନ ବଡ ପୁଅ ହେଇଥିଲେ କହିଥାନ୍ତୁ ମୁଁ ସାଙ୍ଗମାନଙ୍କ କଥା ଭାବିଥାନ୍ତି।
ତ ବିଟୁ ଭାଇ ତ ଭାବିବ ବିଟୁ ଭାଇ ସାଙ୍ଗର।
କିଏ କିଏ? କୋଉ ବିଟୁ ଭାଇ?
ବିଟୁ ଭାଇବେ ତାପସ ଯେ। ସିଏ କହିଲା ଶଳା ସମସ୍ତଙ୍କୁ କହିଲା ୟା ୟାର କିଏ ଅଛି ତାର କିଏ ଅଛି ତାର କିଏ କିଛି ମୁଁ କହିଲି ସିଏ ମୁଁ ଯାହା ନା ପଚାରିବ ମୁ କହିଲି ହଁ ତାର ଅଛି। ହଁ ତାର ଅଛି ଯଦି କୋଉ ଦିନ ପୁଅ ପିଲା କଥା ପଚାରିଥିବ ମୁ କହିବି ତାର ବି ଅଛି।
ଅ
ସେ ତ ଭାଇ ଏବେ ବି ଏବେ ବି
ତାକୁ ବି
ଆସି ଅଣତିରିଶ ବର୍ଷ ହେଲାଇ ସେ କିଛି କୋଉଠି କରୁନାହାନ୍ତି କିଏ ଝିଅ ଦବ କାହାର କାମ ନାହିଁ।
କାଲି କାଲି ତୋ ଭାଇ ଯାଇଥିଲା ବାହାଘରିଆ ରେସିପ୍ସନ ଗଲା?
ହଁ।
ଓହୋ ତୁ ତୋର ଟିକେ ମନ ଥିବ ଯିବାର ଆଉ।
ହୁଁ ହେଇବା ମୁଁ ମମି କହୁଛି ବିଟୁ ଭାଇ ସାଙ୍ଗରେ ଶୀତଲକୁ ବାହାଘର କରିବୁ।
ଭାଇ। ନା। । ବାଇ କୌଣସି ମ୍ୟାଚ ହି ନାଇଁ। । ହଁ ସଇ ଲାଗ।
ନାଇଁ ନାଇଁ ସରିଲା ନୁହଁ ସିଏ ପଚାଶଟା ଟକିଅ ଦେଖିବ ଠିକ ଅଛି ତୁ ଯଦି ଭୁଲ ଏ କାହାକୁ ଦେଖି ତ ଭଇ ବାଡେଇ ପକେଇବ। ଥରେ ଜାହ୍ନବୀ ଗୋଟେ କୋଉ କଥାରେ କହିଲେ ହେଲା। ମୁଁ ସେଉଣ୍ଟୁ ମୁଁ କ୍ ମୁଁ ତା ଫୋନରୁ କଥାହଉଥିଲି ମୁଁ କହିଲି ତମେ ପା ପଚଶଟା ଟୋକିକୁ ଦେଖୁଛ ସେଥିରେ କିଛି ନାଇ ସିଏ ବି ଘାହାର ଭଉଣୀ ନା ନାଇଁ।
। ହଁ ନିଜ ଭଉଣୀ କଥା ଲକୁ ଚଢିଯିବ ନିଜ ଯୋଉ ଅନ୍ୟ ମାନଙ୍କ ଭଉଣୀ ସହ କିଏ କରୁଛ। କୁହନ୍ତିନି ପୁଅ ମ ଗୋଟେ କୁହନ୍ତିନି। ପୁଅ ମାନେ ଯୋଉ କର୍ମ କରିଥାନ୍ତି ନିଜ ଝିଅ ହେଲେ ବୁଝନ୍ତି। ନିଜ ସ୍ତ୍ରୀ ସହିତ ହେଲେ ସେତିକି ବୁଝିପାରନି ନିଜ ଝିଅ ସହି ତ ସେ ଭୁଲ ହେଲେ ବୁଝିବେ। । । ତୁ ତୁ ଖୋଜିବୁ ତା ପାଇଁ। ଶୁଣ ଶୁଣୁ ହ୍ୟାଲୋ।
ହଁ।
କଟିଗଲେ କଲ ମୁଁ ଆଉ ଥରେ କରିବି ଫୋନ ନା ବ୍ୟସ୍ତ ଅଛୁ ତୁ।
ନାଇଁ ନାଇଁ ଅଛି କହୁନ।
ତୁ ତୋର ଗୋଟେ କାମ କରୁଛୁ କଣ ଗୋଟେ?
ମୁଁ ମୁଁ ପାଣି ବଟ ଖାଲି ବଥିଲି ବୋଟଲରେ ପାଣି ପୁରେଇ ଦେଲି।
ବୋଟଲେ ଦେଖେ ବୋ ଟଲେ ପାଣି ପିଇବା ଭଲ ନୁହଁ ଆମେ ତା ଦେହରେ ପିଉଛେ। ।
ହଁ ପୁରୀ ତ ଛାଣିବୁ ତୁ ଛାଗ ଆଉ ହୁଁ ଗାହାକୁ ରୁଟି ଛାଣିବା କଥା କହିଲେ
ମତେ ପଠେଇଦେ ହେଲା ପୁରୀ।
ଆମ ଘରେ କାଉ କୁକୁରଙ୍କୁ ଯେତିକି ପ୍ରାୟୋରିଟି ମିଳୁଛି ଆମ ପାଇଁ ସେତିକି ନାହିଁ।
ନା ନା ପୁରୀ ଆଉ ଛୋଲେ ମୋ ପାଖକୁ ପଠା।
କେମିତି ପଠେଇବି ତୋ ଘର କଣ ଏଇଠି ଯା ରହୁଛୁ କେଉଁ କନ୍ଦିରେ। ପଠେଇବି ଆଉ କାଲି କାଲି କରି ନେଇଯିବ।
କାଲି କରିକିନି ଯେ ମୁଁ ତିର୍ତ ରେ ଠିଆ ହେଇ ଖାଇବି ନା କ।
ହଁ ତିର୍ତଲରେ ଠିକ ହଅନ୍ତୁ ତୁ ନେଇଯିବୁ ଘରକୁ ନହେଲେ ସେଠ କଲେଜରେ ଠିକ ଖାଇଦେବୁ। କସ ଟିଫିନ ଖାଏ ଦେଖିବା କଥା।
ମତେ ଖରେମ ଜଆଡୁ ମାଗୁଛି। ହଁ ନିଜ ସାଙ୍ଗ କଥା ତ ନିଜ କଥା। ବୋଉ ଖୋଜୁଛନ୍ତି ଆଉ ଖୋଜି
ହଁ ଅନଫର୍ଚୁନେଟଲି ହ। ବିଠୁ ସ୍କୁଲକୁୁ ଯାଇ ଟିଫିନ୍ ବେଶୀ ବେଶୀ ନ